ହାଲୋ, ସାର୍ ନମ
ଆଜ୍ଞା ନମସ୍କାରେ ଆଜ୍ଞା ନମସ୍କ୍
ଆଜ୍ଞା ଆଜ୍ଞା ଆପଣ ବ୍ୟସ୍ତ ଅଛନ୍ତି? ହ୍ୟାଲୋ।
ନାଇ ମୁଁ ବ୍ୟସ୍ତ ନାହିଁ ଆପଣ କଥା ହେଇପାରିବେ ମୁଁ ବ୍ୟସ୍ତ ନାହିଁ ଆପଣ କଥା ହେଇପାରିବେ। ହ୍ୟାଲୋ।
ହଁ ସାର୍ ମୁଁ କହିଲି କି ଆପଣ ଏବେ
ମୁଁ ଏବେ ବେ ବର୍ତ୍ତମାନେ ଜଳି ଖିଆ ଖାଇକି ଆସିଲି। ସକାଳର ଜଳଖିଆ। ହଁ ମୁଁ ଏବେ ସକାଳର ଜଳଖିଆ ଖାଇି କି ଆସିଲି ମୁଁ ଉପମା ଘୁଗୁନି।
ଆଜ୍ଞା। ଆଉ ସାର୍ ଆପଣ କଣ କି ଫାଙ୍କା ଟାଇମ୍ ଆପଣଙ୍କ ସହିତ କଥା ହେଇଥାନ୍ତି।
ଫାଙ୍କା ବୁଝିପାରିଲିନି ଫାଙ୍କା
ଯେତେବେଳେ ସ ସମୟ ଥିବ କିଛି କରୁନଥିବେ।
ଆଜ୍ଞା। ସମୟ ମୋର ଏଇ ସକାଳ ଟାଇମ ସମୟ ଆଉ ରାତି ସନ୍ଧ୍ୟା ପାଞ୍ଚଟା ପରେ।
କଣ କରିଥିଲେ ଆଗ ଭଲ ପାଆନ୍ତି ଯେତେବେଳେ ଘର ଥାଏ ଉଠି ସେଇ ସବୁ ଦିନରେ ଉଁ ଉଁ
ଛୁଟି ଦିନରେ ମୁଁ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
ଛୁଟି ଦିନରେ ମୁଁ ବେଶୀ ବୁଲିବାକୁ ଯାଏ।
ସାର୍ ଆପ୍
ଛୁଟି ଦିନରେ ମୁଁ ବେଶୀ ବୁଲିବାକୁ ଯାଏ। ହାଲୋ। ହାଲୋ। ହାଲୋ। ହାଲୋ। ହାଲୋ। ହାଲୋ। ହାଲୋ। ହାଲୋ। ହାଲୋ। ହାଲୋ। ହାଲୋ। ନାଇଁ ମ୍ୟାମ୍ ଆପଣ ସକାଳୁ କଣ ଜଳଖିଆ କରିଛନ୍ତି? ମୁଁ ଉପମା ଆଉ ଖିରି ଘୁଗୁନି ଆମର ଓଡିଆ ପରମ୍ପରା ଯୋଉଟା ହୁଏ ସେଇଟା ମୁଁ କରିଚି। ଜି ସକାଳୁ ଆଉ କ୍ଷୀର ବି ପିଇଚି। ଆମେ ଯିବୁ ବଜାରକୁ ଯିବୁ କିଛି କିଣାକିଣି କରିବୁ ରଜ ଉପଲକ୍ଷେ। ସାମଗ୍ରୀ କିଣିବା ପାଇଁ ଯାଉଛୁ ସାଙ୍ଗସାଥି ମାନେ
ଓ ଆପଣ ଯିବେ ତାହେଲେ ବଜାରକୁ କିଣିବା ପାଇଁ? ଆଗକୁ ତା ହେଲେ କଣ ପର୍ବପର୍ବାଣି ଆସୁଛି ବୋଧେ।
ଆଗକୁ ପର୍ବପର୍ବାଣିୀ ଆସିଛି ରଜ ଆଉଛି ରଜରେ ଆମର ଛୋ ଛୋଟ ପିଲାମାନେ ସାଙ୍ଗସାଥି ମାନେ ଆମେ ସବୁ। ନୂଆ ଡ୍ରେସ ପିନ୍ଧୁ ପିଠା ପଣା ସବୁ ଖାଉ ଆମେ ସେଥିପାଇଁ ତିନି ଦିନ ଆଗରୁ ଆମର ର ରଜ ପାଇଁ ସବୁ ଇଏ କରା ହବ।
ଆଜ୍ଞା ଆଜ୍ଞା।
ହୁଁ।
ଆମେ ଅନଲାଇନ ବି କଉ ଆମେ ଦୋକାନକୁ ବି ଯାଇକି କିଣୁ ଦୋକାନରେ ଟିକେ ଗଲେ ମଜା ଲାଗେ। ସାଙ୍ଗ ସାଥି ଦେଖି ଡ୍ରେସ ଭଲ ବାଛିିକି ଆଣୁ ଆଉ ଅନଲାଇନରେ ଆମେ ପ୍ରାୟତଃ କମ କିଣୁ ଅଲଗା ସିଜିନି କିନ୍ତୁ ରଜ ପାଇଁ ଆମେ ଦୋକାନ ବଜାରରେ ମା ଯାଇ ହୁଁ।
ହ୍ୟାଲୋ।
ଆଉ ରଜ ମଝି ଆମ ର ରଜ ଆମର ବିଶେଷ କରି ତିନି ଦିନ ପଡ଼େ।
ବେଶୀ ମଜା ଲାଗ ସେ ତ ଅ ସାଙ୍ଗ ହେଇକି ଯାଆନ୍ତି।
ଏକ ସମୟଟା ସାଙ୍ଗ ମାନଙ୍କ ସହିତ ଅତିବାହିତ
ଅତିବାହିତ ହେଇଯାଏ ଆମର
ହଁ ତା ସହିତ ଆପଣଙ୍କର ଜିନିଷ କିଣିବା କାମ ମଧ୍ୟ ହେଇଯାଏ ନାଇଁ କି ଆଜ୍ଞା। ଆଉ ସାର୍ ମୁଁ କହିଲି କି ଆପଣ ଯୋଉ ଅନଲାଇନ ରେ ଯେତେବେଳେ ଜିନିଷ କିଣନ୍ତି? ଆପଣ ବେସେଷ କରିକି ଓ।
ଅନଲାଇନ୍ଁ ଆମେ ଫ୍ଲିପକାର୍ଟରେ କିଣୁ? ଫ୍ଲିପକାର୍ଟରେ ଟିକ ଫ୍ଲିପକାର୍ଟରେ ଟିକେ ଶସ୍ତା ମିଳେ ଆୟ ମ ମ ରିହାତି ମିଳେ ସେଥିପାଇଁ ଆମେ ଟିକେ ଅନଲାଇନରେ ଅଲଗା ଦେ ଆମେ ପର୍ବପର୍ବାଣିରେ ଆ ଅନଲାଇନ ବିଶେଷ ଯାଉନା ପର୍ବପର୍ବାଣି ଆମେ ବଜାର ମାର୍କେଟରେ କିଣୁ କିନ୍ତୁ ଏଠି ଆମର ରଜ ପାଇଁ ଆମେ ବଜାରରେ କିଣିବୁ?
ଯୋଉ ଜିନିଷ ଆପଣଙ୍କୁ
ନା ଆପଣା ଖ ଚେକ୍ କରନ୍ତି। ଯେମିତିକି ଆମର ତାର ଦେଖିବେ ଯୋଉ
ଆମ
ସବୁ ଏକ
ମେ ଚେକ୍ କରୁ ଆମେ ଆମେ ଭଲ
ଆଜ୍ଞା କୁହନ୍ତୁ? ଆଜ୍ଞା